ହଁ ଭାଇ
ହଉ ଭାଇ କଣ କରୁଛ?
ହେ ବସିଚୁ ଆଉ ଶୋଇଥିଲୁ ଟିକେ ଆଉ ସେରକି ଉଠିକି ଏଇ ଆଇଲୁ ଆଉ ଆପଣ କଣ କରୁଛନ୍ତି?
ହ ମୁଁ ଏଠି ବସିଛ ଆ ବସା ବସି ହେଇଛି ଆଉ ଭଲ ଲାଗୁଛି ଆଉ ଶୋଇଛି ଆଉ ହଁ ମୁଁ ପଢୁଛି ଆଉ ବି ଟେକ୍ ପରେ ଆଉ ହଁ ବି ଟେକ୍ କରୁଛି? ଆଉ ତମେ କଣ କରୁଛ?
ହଁ କୋଉ ବ୍ରାନ୍ଚ?
ଆଁ
ଓ ହୋ
ତମର ତମର?
ମୁଁ ମୁଁ କରୁଛି ସେଇ କେମିକାଲ ଇଞ୍ଜିନିୟରିଂରେ
ଓ ହୋ ହଁ ମେ କୋଉ ଇୟର ହେଲା?
ମୋର ଥାର୍ଡ ଇୟର ହବ। ଆପଣଙ୍କର କୋଉ ଇୟର ହବ ହଁ?
ହଁ ମୋର ତ
ହୁଁ ହୁଁ। ତାପରେ ଆଉ ଆଉ ଥାର୍ଡ ଇୟର ହେଲାଣି ତ ଇଣ୍ଟସି ଫିଣ୍ଟସିପ ପାଇଁ ଯାଉଛନ୍ତି ନା ଯାଉନାହାନ୍ତି? କୋଉଠି ପଠେଇଥିଲା କୋଉଠି କଲେଜ ଦେଇଥିଲା ଇଣ୍ଟର୍ନସିପ ପାଇଁ କରିବା ପାଇଁ?
ହଁ ନା ଅଫଲାଇନ କିଛି ମଳିଲା ନାହିଁ ମୁଁ ଅନଲାଇନ କରିଦେଇଛି ଆଉ।
ଆଚ୍ଛା।
ଅଫ୍ଲାଇନେ ଥିଲା। ହ ରାଉରକେଲା ନାଇଁ ରାଉରକେଲା ମୁଁ ଯା ପକେଇଥିଲି ଆସିଲାନି ହେଲାଗି ତା ତାପରେ ଏଠି ନାଲକୋରେ କଲି ଆଉ।
ଓ ହୋ
ରାଉରକେଲା ପକେଇଥିଲି ଆସିଲେ ଏକ୍ସପିରିଏନ୍ସ ଅଛି ନାଲକୋରେ ଅଛି ଯେ ତମର ଲ୍ୟାବଟେଷ୍ଟିଙ୍ଗ ଅଛି ଠିକ ଅଛି। ନାଲ୍କୋରେ ଲ୍ୟାବଟେଷ୍ଟିଙ୍ଗ ଅଛି ୱାଟର ଟ୍ରିଟମେଣ୍ଟ ଅଛି। ତାପରେ ହୁଁ ଇଏ ଓଭେନ ଜେନେରେଟ ଅଛି ଠିକ ଅଛି। ତାପରେ ଏଇ ସବୁ ଅଛି ତାପରେ ଆମର ଇୟରେ କଣ କହିଲେ? ଲାବ୍ ଟେଷ୍ଟିଂ ରେ କଣ ହୁଏ ନା ନାଲକୋ ଫାଷ୍ଟ ଯିବ ଆଠଟାରୁ ଠିକ ଅଛି ଆଠଟାରୁ ଯିବ ଗୋଟାଏ ପର୍ଯ୍ୟନ୍ତ ଠିକ ଅଛି ସବୁଦିନ ତାଙ୍କର ତିରିଶ ଦିନ ତିରିଶ ଦିନ ତାଙ୍କ ତମେ ଯିବାକୁ ପଡିବ। ମାନେ ଛୁଟି ଦିନ ଛୁଟି। ଠିକ ଅଛି ନହେଲେ ଆଉ ସବୁଦିନ କାମର। ତାପରେ ନାଲ୍ କୋରେ ଆଉ ଗୋଟେ ତମର ରହିଚି ଆଠଟାରୁ ତାଙ୍କର ରହେ। ଆଠଟାରୁ କାମ ରହେ ସାଢେ ପାଞ୍ଚଟା ପର୍ଯ୍ୟନ୍ତ। ଠିକ୍ ଅଛି ଆ
ସକାଳ, ସକାଳ ଆଟାରୁ ରାତି ସାଢ଼େନଅଟା ନା କଣ?
ନା ସକାଳ ଆଠଟାରୁ।
ରାତି ସା଼ଢେନଅଟା ଯାଏଁ ନା ଦିନ ସାଢେନଅଟା।
ସକାଳ ଆଠଟା ରୁ ରାତି ନାହିଁ ସନ୍ଧ୍ୟା ସାଢେ ଛଅଟା। ସାଢେ ଛଅଟାରେ ଟୋଟାଲି ପ୍ଲାଣ୍ଟ ବନ୍ଦ ହେଇଯିବ। ପ୍ଲାଣ୍ଟ ବନ୍ଦ ହୁଏନି ମାନେ ଆମର ମୋ ମାନେ ଆମର ସରିଯାଏ। ଠିକ ଅଛି।
ଓ ହୋ।
ତାପରେ ଆମର ନାଲକୋରରେ କଣ ହେଇଥିଲା? ନାଆ ମୁଁ ଥିଲି ଆମର ଲ୍ୟାବ ଟେଷ୍ଟିଙ୍ଗରେ ଠିକ ଅଛି। ଲ୍ୟାବ ଟେଷ୍ଟିଂ ରେ ଯେତେବେଳେ ସେଠି ସବୁ ମେଟେରିଆଲ ଆସେ ସବୁ ଜିନିଷ ସବୁ ଆସେ। କୋଉଟା ଆମର ହାଇଗ୍ରେଡ କଣ ଲୋଗ୍ରିଡ ସେଠି ଆମେ ନିଜେ ଟେଷ୍ଟ କରିକି ତାକୁ କହିବୁ କି କଣ ହାଇଗ୍ରେଡ କଣ ଲୋଗ୍ରେଡ। ହାଇଗ୍ରେଡ କଣ ହୁଏ ନା ଇଣ୍ଡିଆରୁୁ ବାହାରକୁ ଯାଏ, ଠିକ ଅଛି। ଆଉ ଲୋ ଗ୍ରେଡ ଯେ ମାନେ ସ୍ଲାଇଟ୍ ଲିଫ୍ ଲୋଗ୍ରେଡ ଯିଏ ଆମ ଇଣ୍ଡିଆରେ ହିଁ ରହେ। ଠିକ ଅଛି ତାପରେ ଆହୁରି ୱାଟର ର ପି ଏଚ କେତେ? କୋଉ ୱାଟର କେମିତି କଣ ଆଉ ଯୋଉ ସବୁ ବାହାରୁଛି ଆମର ଯୋଉ ଇଣ୍ଡଷ୍ଟ୍ରି ର ସବୁ ପାଣି, ଧୂଆଁ। ସେ ସବୁ କେମିତି ଆମର ଯୋଉ ଯୋଉ ଦୂଷିତ ହଉଛି ଆମର ଅ ନଈ ସବୁ। ନଈ ସବୁରେ ସବୁ ପାଣି ପଶୁଛି ନା ତା ଦେହରେ। ହିଁ ଇଣ୍ଡଷ୍ଟ୍ରି ର ପାଣି ପଶିଲା ବେଳକୁ ସେ ସବୁ ଅସନା ହେଇଯାଉଛି। ସେ ସବୁ କଣ ହୁଏ ନା ତାକୁ ଆମେ ସବୁ ମାନେ ଦେଖୁ କି କୋଉ ପାଣି ମାନେ ନଈ ର ପାଣି ଆସେ। ଠିକ ଅଛି। ନଈର ପାଣି ଆସେ ତାର ତ ସବୁଦିନ ପିଏଚ୍ ସମାନ ନଥାଏ ନା। ପି ଏଚ ମାନେ ଏପଟ ସେପଟ ଟିକେ ସାଲିଟଲି ଜିରୋ ପଏଣ୍ଟ ୱାନ, ଜିରୋ ପଏଣ୍ଟ ଫାଇଭ୍ ଜିରୋ ପଏଣ୍ଟ ନାଇନ ଭିତରେ ରୁହେ, ଠିକ ଅଛି। ଜିରୋ ପଏଣ୍ଟ ନାଇନ ଭିତରେ ଏପଟ ସେପଟ ହୁଏ। ସେଇ ହିସାବରେ ସବୁଦିନ ଆମର ୟାର ପାଣି ଆସେ। ନଈର, ନଈର ପାଣି ଆସେ ଯୋଉ ନଈକୁ ଆପଣ ଛାଡିବେ। ଅ ଉ କାରଖାନାର ପାଣି ସେ ନଈର ପାଣି ଆସେ। ସେ ନଈ ର ପାଣି ଆସେ ତମେ ଟେଷ୍ଟ କର କିିଏ ପିଏଚ୍ ଆର ଏତିକି ଅଛି। ଆମର ଯୋଉ କାରଖାନ ର ପାଣି ବାହାରିଲା ସେ ପାଣି କଣ କରନ୍ତି ନା ପ୍ୟୁରିଫାଏ କରନ୍ତି ଯେତିକି ରାଇକ ଫିଲ୍ମରେ ପକାନ୍ତି। ଯେତିକି ତାଙ୍କର ଦରକାର ଅଛି। ସେତିକି ତାଙ୍କୁ ୟୁଜ କରାହେଲା। ଆଉ ଯେତିକି ଦରକାର ନାହିଁ। ସେତିକି ଆଉ ସବୁ ମାନେ ତାଙ୍କ ସେ କିଏ ସାଙ୍ଗରେ ମିଶେଇକି କି ସେ ନଈକି ଛାଡିଦେଲେ ଯାହା ଫଳରେ କି ଏତେ କ୍ଷତି କରେନି। ଆଗରୁ କଣ ହଉଥିଲା। ଆଗରୁ ସବୁ ସେଇଭଳିଆ ଛାଡି ଦଉଥିଲେ ଫିଲ୍ଟର କରୁନଥିଲେ କିଛି କରୁନଥିଲେ। ଠିକ୍ ଅଛି। ଏବେ ସବୁ ସେଭଳିଆ ନାହିଁ ଆଉ ଗ୍ୟାସ ରେ ବି ସେଇୟଆା ହଉଛି। ଗ୍ୟାସ ରେ ଫାଷ୍ଟ କେମିକାଲ ବାହାରି ଯାଉଛି। ତାପରେ ମସ୍ ଗୁଡା ଯୋଉ ସବୁ ଅଛି ସେଗୁଡା ବି ବାହାର କରି ଦଉଛନ୍ତି ତାପରେ ଗ୍ୟାସ ରେ ସବୁ ଯେତକ ସବୁାନ ମାନେ ମାନେ ତାର ଇଏ ବି ବାହାର କରିଦଉଛନ୍ତି ଆଉ ଗୋଟେ ଗୋଟେ ଦେଖିନା ଗୋଟେ ଏଲୋ ଏଲୋ ଗ୍ୟାସ୍ ଏଲୋ ଗ୍ୟାସ୍ ଆସି ରୁହେ ବ୍ଲାକ୍ ବ୍ଲାକ୍ ଲ ଆସି ରୁହେ ଠିକ ଅଛିଲା ଗ୍ୟା ସେଟା କିଛି କରି ହଏନି ୟେଲୋ ଗ୍ୟାସ୍କୁୁ ହ୍ଵାଇଟ କରିଦିଅନ୍ତି ଠିକ ଅଛି।
ତମର ଇଣ୍ଟ କେତେ ଦିନ ଥିଲା
ଆମର ଇଣ୍ଟରନସିପ ତିରିଶ ଦିନ ଥିଲା।
ମାନେ କଣ ଦିନକୁ ମାନେ କେତେ ଘଣ୍ଡା କଟେ କାମ କର ସେଠି
ମର ସେଠି ଦିନକୁ ମୁଁ ତ କହିଲି ନାଲକୋରେ ଅଛି ଦିନକୁ ଆଠଟାରେ ଯିବ ସାଢେ ପାଞ୍ଚଟାରେ ଆସିବ
ମାନେ କ ପଇସା ପଇସା
ନାଇଁ ପଇସା ପଇସା ତା ଦେହରେ ଦିଅନ୍ତିନି ତମକୁ କାମ କରରେବେ ତମେ କାମ ଶିଖିବ ତମ ଇଚ୍ଛା ତମେ ଯଦି ନ ଆସିଲ ସେ ସେଇ ହିସାବରେ ସା। ବନେଇବେ ବୁଝିଲେ କି ଯଦି ତମେ ସର୍ଟିଫିକେଟ ଦିଅନ୍ତି ମାନେ ଏତିକି ଦିନ ଡେଲି ଲେିଦବେ ମାନେ ଡେଲି ଲିିବେନି ମାନେ ତିରିଶ ବା ମାନେ ମୁଁ କୋଡିେ ଦିନ ଯାଇଛି ମୁଁ କୋଡିେ ଦିନର ସାର୍ଟିଫିକେଟ ନେି ମାନେ ସେ ଲେଖା ହେଛି କୋଡିଏ ଦିନ ଆଉ ଯଦି ତିରିଶ ତିରିଶ ଦିନରୁ ତିରିଶ ଦିନ ଆଇଛି ତାଙ୍କ ଛୁଟି ଟା ୁ ବାଦ ଦେଇକି ଆଉ ସବୁଦିନ ହେଇଛି ତାହେଲେ ସେ କହିବେ କି ତିରିଶ ଦିନରେ ଏତିକି ଦିନ ସେ ଆଇଛି ମାନେ ତିରିଶ ଦିନ ଫୁଲ ଆଇଛି ପୁରା ବୁଝିଲେ କି ସେଇଟା ତମର ଆମର ଯୋଉ ପ୍ଲେସମେଣ୍ଟ ଆସ ସେଇଥିରେ ସେଇଥିରେ ୟୁଜ ହଏ। ଆହୁରି ତାଙ୍କର ପ୍ରୋଜେକ୍ଟ ବି ଅଛି ପ୍ରୋଜେକ୍ଟ ତମେ ବନେଇକି ଆଣିବ ନିଜେ ବନେଇ ସେ ତାଙ୍କର ଦିଅନ୍ତି ତମେ ନିଜେ ବନେଇବ ତାପରେ କଲେଜ ରେ ଦବ। କଲେଜ ସେଟାକୁ ନେଇ
େ କେମିକାଲ ମାନ୍ଲେମେଣ୍ଟ ାନ କେମିତି କଣ ହୁଏ ଜାନ ମାନ କେମିତି ଟାଇପ ର ସେଠ କାମ ମାନ କରନ୍ତି କି କେମିତି ଟ କମ୍ପାନୀମ୍ପାନୀ କଲରେ
କଣ?
ମାନେ ମାନେ ପ୍ଲେସମେଣ୍ଟଟା ମାନେ କମ୍ପାନୀ ଆସନ୍ତି ମାନେ କେମିତି କାମ ତାଙ୍କର ଇଣ୍ଟଭ୍ୟୁରେ କେମିତି ମାନେ ଜବ୍ ପାଇଁ ସିଲେକ୍ଟ କରନ୍ତି ମୁଁ ଜାଣିନି, ମୋର ଭାଇ ଗୋଟେ
ନାଇଁ ଆମ ଆମ ସାର୍ କହୁଥିଲେ କି ଏଇ ଯୋଉ ଆମ ଯୋଉ ଜିନ୍ଦଲ୍ ଟାଟା ମହିନ୍ଦ୍ରା ଆଉ ଇଏ ଅଲଟ୍ରାଟ୍ରେକ୍ ତାପରେ ଆ-ଆ ସେ ତାପରେ ଏଇ ଯୋଉ ପାରାଦୀପ୍ ଅଏଲ ମେନ୍ ସେଟା
ମାନେ କେମିତି କଣ ତାର ଇଣ୍ଟଭ୍ୟୁ ମାନେ କେମିତି କଣ ସେମାନେ କଣ କେମତି କଣ କରନ୍ତି?
ଇଣ୍ଟରଭ୍ୟୁ ଏମିତି ରହେ କି ଆମ ମେକାନିକାଲ୍ ପିଲା ତାପରେ କେମିକାଲରେ ତମେ ଦଶଟା ପନ୍ଦରଟା ପିଲା। ସେଟା କଣ ହୁଏ, ନା ସବୁ ମିଶେଇ ଦେଲେ ସେ କମ୍ପାନୀ ଆଇଲା ସେ କମ୍ପାନୀ କମ୍ପାନୀ ଦେଖିଲା ଏଇଭଳିଆ ପୁରା ଏଇ ଭଳିଆ ବାସ୍ ତାଙ୍କ ଭିତରୁ ଦଶ ଜଣ, ପାଞ୍ଚ ଜଣ ଏମିତି କୋଡିଏ ଜଣ ଏଇଭଳିଆ ଧରି ପଳେଇଲା।
ଆ ମାନେ କେମ୍ କେମିତି କଣ ପୁଣି ଟେଷ୍ଟଫେଷ୍ଟ୍ କରନ୍ତି ନା ନାହିଁ ନା ଏମିତି କିଛି ନାହିଁ? ଆଁ?
ଆଉ, କୁହନ୍ତୁ।
କଣ୍ ଟେଷ୍ଟଫେଷ୍ଟ୍ କିଛି କରନ୍ତି ନା ନାଇଁ କେମିତି କିଛି ପ୍ରୋଜେକ୍ଟ ଦିଅନ୍ତି କରିବା ପାଇଁ ନା କେମିତି କଣ ସେମାନେ ବା ବାଛନ୍ତି କେମିତି କଣ?
ହଁ
ଆଁ